ଆସିନି ନା ହ୍ୟାଲୋ।
ହାଲୋ।
ଆଲ ଉଁ କଣ କରୁଛନ୍ତି?
ମୁଁ ଏବେ ବସିଥିଲି।
ହ ହୁଁ ହୁଁ ଟିକେ ପିଠା ବିଷୟରେ କହିବେ। ଆ ଆରିସା ପିଠା ବିଷୟରେ ଟିକେ କହିବେ।
ଆପ ହଉ ଆ ଆରିସା ପିଠା କରିବାକୁ ହେଲେ ଆଗ ଆପଣଙ୍କର ଧର ଯେତେ ଇଛା ଧର କହିବି ମୁଁ ବହୁତ ପିଠା କରିବି। ଉଁ ଦି କେଜି ର କରିବି କିମ୍ବା କେଜିରେ କରିବି ମୁଁ କେଜି କ ପିଠାର ପ୍ରଣାଳୀ କହୁଛି। କେ କେଜି ଏକ ଚାଉଳର ପ୍ରଣାଳୀ କହୁଛି। ପ୍ରଥମେ ଗୋଟେ କେଜି ଚାଉଳ ଆଣିବେ। ସେ ଚାଉଳକୁ ଭଲ ଭାବରେ ଚାରି ପାଞ୍ଚ ଥର କରି ଧୋଇଦେବେ। ତାର ସବୁ ମ ଯେତେକ ମଳି ପାଣି ଥିବ। ସେ ସବୁ ବାହାରି ଯିବ। ତାପରେ ଚାଉଳ ଟାକୁ ଟିକିଏ ଗଡ଼େଇ ଦେବେ। ଗଡେଇ ଦେଇକି ତାକୁ ନିହାତି ଆରିସା ପିଠା ପାଇଁ ଚାଉଳଟା ନିହାତି। ଯଦି କୋଡିଏରୁୁ ଚବିଶି ଘଣ୍ଟା ବତୁରା ଯାଏ। ତାହେଲେ ପିଠା ତା ବହୁତ ସୁନ୍ଦର ହବ ବହୁତ ଭଲ ଭାବରେ ଫୁଲିବ। ଆଉ ଉ ଉପର ଟା ଟାଣ ହବ ଭିତର ଟା ପୁରା ନରମ ହବ। ତାକୁ ବତୁରଇ ଦେବେ ତାପରେ ଚବି କୋଡିଏ ଘଣ୍ଟା ହଉ କୋଡିଏ ଘଣ୍ଟା ପରେ। ସେ ଚାଉଳ ଟାକୁ କିନ୍ତୁ କୋଡିଏ ଘଣ୍ଟା ଗୋଟେ ପାଣି ରେ ଲଗାତାର ରଖିବେନି। ତିନି ଚାରି ଘଣ୍ଟା ପରେ ପାଣି ଟା ଟିକେ ବଦଳଉଥିବେ। ତାକୁ ଧୁ କାର ନହେଲେ ପାଣି ଟା ବାସ୍ନା ଦବ। ଚାଉଳ ଟା ବାସ୍ନା ଦବ ତେଣୁ ଚାରି ପାଞ୍ଚ ପାଞ୍ଚ ଘଣ୍ଟା ପରେ ତାକୁ ବଦଳଉଥିବେ ତାପରେ କୋଡ଼ିଏ ଯା ଘଣ୍ଟା ହେଲା ଯେମିତି ଜାଣିଲ କୋଡ଼ିଏ ଘଣ୍ଟା ହେଲା ଚାଉଳ କୁ ତାକୁ ଭଲ କରି ଧୋଇ ଧୁଆ ଦବ ଧୋଇକି ତାକୁ ଗୋଟେ ଜାଲିରେ ଛାଣିଦବ। ଛାଣିଆ ଦବ ତା ପାଣି ଟା ସେ ନିଗିଡି ଯିବ‌। ପାଣି ନିଗିଡ଼ିଲା ପରେ ଉ ସମ୍ପୂର୍ଣ୍ଣ ଭାବରେ ତ ପାଣି ନିଗିଡି ପାରିବନି। ହୁଁ ତେଣୁ ଗୋଟେ ଧଳା କପଡା ହଉ କିମ୍ବା ଭଲ ପରିଷ୍କାର ଲୁଗା ହଉ। ସେ ଚାଉଳ ଟାକୁ ତମେ ସେଥିରେ ଓଜାରି ଦବ ଓଜାଡି ଦେଇକି ଟିକେ ତାକୁ ପୁ ମାନେ ଏପଟ ସେପଟ କରି ପୋଛିଲା ପରିକା କରିଦବା ହାତରେ ଦେଖିବ ଚାଉଳଟାର ଆଉ ପାଣି ଲାଗୁନି ମାନେ ଅ ଖୁବ କମ୍ ଓଦା ଚାଉଳ ଅଛି। ତାପରେ ତମେ ତାକୁ ଚୁନା କରିଦବ। ଚୁନା କରିଦେଇକି ଏମିତି ମାନେ ତାକୁ ଖୋଲା ଛାଡିଦବନି ହାତରେ ତାକୁ ଚାପି ଚାପିକି
ହଁ
ଚୁନାକୁ ତା ଉପରେ ଗୋଟେ ଢାଙ୍କୁଣା ଦେଇଦବ କାରଣ ଉଁ ଚୁନା ଟା ଶୁଖିଗଲେ ପିଠା ଟା କିଛି ଭଲ ହବନି। ତାପରେ ଚୁନା କରିବା ସାଙ୍ଗେ ସାଙ୍ଗେ ତମେ ଗୁଡ଼ରେ ଚାହିଁବ ପିଠା କରିବା। ନା ଚିନିରେ ଚାହୁଁଛ ଯଦି ଗୁଡରେ ଚାହୁଁଛ କେଜିଏ ଚାଉଳକୁ ସାତଶ ପଚାଶ ସେ ଗୁଡ ଗୁଡ ଆଣିବ ଗୁଡ ଟା ଯଦି ଟିକେ କି ଉ ମାନେ ପାଣିଆ ଗୁଡ ହେଇଥିଲେ ତାକୁ ପାଣି ଦରକାର ପଡିବନି। ଯଦି ଶୁଖିଲା ଗୁଡା ହେଇଥିବ। ତାକୁ ଅଧକପ୍ ପାଣି ଦେବେ। ଅଧ କପ ପାଣି ଦେଇକି ଇଁ ଉଁ ତାକୁ ଇଏ କରିବେ ଏଁ ଅଳ୍ପ ମାନେ ବେଶି ଆଞ୍ଚ ଦେବେନି। ଚୁଲ ଚୁଲିର ଜାଳ ଟା ମାନେ ଫୁ ଖୁବ ଜୋର ହବନି କିମ୍ବା ଧୀରେ ହବନି ମ ମଧ୍ୟମ ସାଇଜ ର ହବ ତାକୁ ଆଉଟିବେ। ସେଇ ଆଉଟିଆ ଭିତରେ ସେଇ ଗୁଡ ଭିତରେ ଟିକେ ରାଶି ପକେଇଦେବେ। ଟିକିଏ ପାନ ମଧୁରୀ ପକେଇଦେବେ। ପକେଇଦେଲେ ପିଠାର ବାସ୍ନା ଟିକେ ରହିବେ। ତା ସେ ଯେତେବେଳେ ଏମିତି ଘଟୁ ଥିବେ ଆଉଠୁ ଥିବେ ତା ଭିତରେ ବି ଟିକେ ଘିଅ ପକେଇଦେବେ। ଘିଅ ପକେଇ ଦେଇ ସାରିଲା ପରେ ଅମ ଗୋଟେ ଛୋ ଟ ପାତ୍ରରେ ଉଁ ଟିକେ ପାଣି ଆଣିନେ ଉଁ ଫାଷ୍ଟ ଦେ ଗୁଡ ଟିକେ ପକେଇବେ ଦେଖିବେ ଯେ ଯଦି ଗୁଡ ଟା ହାତରେ ଏଁ ମାନେ ଲାଗିଲା ପଚ ପଚ ଲାଗିଲା ତାହେଲେ ତମର ପାଗ ହେଇନି। ତାପରେ ଫୁଣି ଦଶ ମିନିଟ୍ ଖଣ୍ଡେ ତାକୁ ଏମତି ଆଉଟିବେ ଆଉଟିଲା ପରେ ଫୁଣି ଆଉ ଥରେ ପକେଇବେ। ପକେଇଲା ପରେ ଦେଖିବେ ଗୁଡ଼ଟା ଆଉ ଚିଟଚିଟା ନ ହେଇକି ସିଏ ମାନେ ତମ ହାତରେ ପୁରା ମିଣ୍ଡା ପରିକା ରହୁଛି ଅତି ଟାଣ ହବନି କିମ୍ବା ପୁରା ପତଳା ହବନି ମଝି ଏଇ ଯୋଉ ହବ ହେଲା ପରେ ଚୁନା କୁ ଧୀରେ ଧୀରେ ଧୀରେ ଧୀରେ ଛିଞ୍ଚିବେ। ଧୀରେ ଧୀରେ ଛିଞ୍ଚିଲା ପରେ ତାକୁ ଭଲ ଭାବରେ ଉଁ ଘୋଟିବେ। ଘୋଟି ସାରି ଘୋଟିଲେ ପୁରା ଟାଣ ଘୋଟା କରିବେନି। କି ଅତି ପତଳା କରିବେନି ଘୋଟା ଭିତରେ ଆଉ ଟିକେ କାରଣ ସେଇଟା ଘି ପିଠା କୁହାଯାଏ। ଘିଅରେ ସେଇଟା ପି ପିଠାଟା ହୁଏ ବୋଲି ତାକୁ ଘି ପିଠା କୁହାଯାଏ। ତେଣୁ ସେଇଥିରେ ସେଇ ଜନ୍ତା ଭିତ ଭିତରେ ଆଉ ଟିକିଏ ଘିଅ ପକେଇଦେବେ, ଆଉ ଦି ଚାମଚ ଘିଅ ପକେଇ ଦେଇକି ଘୋଟି ଦେବେ। ଉଁ ଆଣ ହେଇ ସାରିଲା ଆଣ ହେଇ ସାରିଲା ପରେ ତାକୁ କଣ କରିବେ। ଚୁଲି ବାହାରକୁ ବାହାର କରି ଆଣିମେ। ଆଣିକି ଦିଟା ବଡ ବଡ କଦଳୀ ପତ୍ର କଦଳୀ ପତ୍ର କାଟି ଆଣିବେ। କଦଳୀପତ୍ର କୁ ରେ ତେଲ କିମ୍ବା ଘିଅ ଆପଣଙ୍କ ଇଚ୍ଛା ଯଦି ଘିଅରେ କରିବାକୁ ଆପଣ ତେଲର ଭଲ ପାଆନ୍ତିନି। ପିଠା କରିବାକୁ, ତେଣୁ ଘିଅରେ କରିବେ ଘିଅ ଲ ଲଗେଇଦେବେ ଘିଅ ଲଗେଇ ଦେଇକି ତାକୁ ଯ କରିବେ ଇଏ ପିଠା ଆଣ ଟାକୁ ଉଁ ହଁ ଓଜାଡ଼ିଦବେ ଅ ସବୁ ଆଣ ଉଜାଡିବେନି କାରଣ ସବୁ ଆଣ ଉଜାଡ଼ିଲେ ଆଣଟା ଶୁଖିଯିବ ଜନ୍ତୁଣି ଟା। ଶୁଖିଯିବ ତେଣୁ କମ ଆଣ ରଖିକି ତା ଉପରେ ଗୋଟେ କଦଳୀପତ୍ର ଘୋଡେଇଦେବେ ଏକ ଆ କରିବେ ତାପରେ ରାଶି ପକେଇବେ ରାଶି ସେଥିରେ ଦିଆ ହେଇଛି ଏଥିରେ କିନ୍ତୁ ଆଉ ଟିକେ ରାଶି କଣ କରିବେ ନା ସେ କଦଳୀ ପତ୍ରରେ ଛିଞ୍ଚିଦେବେ ତମ ଇଚ୍ଛା ହେଲା ଆପଣଙ୍କର ମୁଁ ବଡ଼ ପିଠା ସାଇଜ ବଡ଼ କରିବି ତେଣୁ ସେଇ ଅନୁସାରେ ଗୋଓଲା କରିବେ। ମଦେ ଇଚ୍ଛା ହେଲା ଛୋଟ କରିବି ସେ ଅନୁସାରେ ଗୋଲା କରିବେ। ଗୋଲା କରିକି ତାପରେ ହୋଉଛି ପିଠାଟାକୁ ଏପଟ ସେପଟ କରିବେ। ଏପଟ ସେପଟ କରିକି ରାଶି ଲାଗିଗଲା ରାଶି ଲାଗିଲା ପରେ ତେଲ ଟା ବସେଇଥିବେ ତେଲ ଟା ପୁରା ଗରମ ହେଇଯାଇଥିବ ତାକୁ ପିଠାକୁ ପକେଇବେ ପିଠା ଟା ପୁରା ଫୁଲିକି ବଢିଆ ନରମ ହେଲା ପରେ ବ ବଢିଆ ନରମ ହବ ଫୁଲିକିଲା ପରେ ତାକୁ ବାହାର କରିଦବ ବାହାର କଲା ପରେ ଆଉ ଗୋଟେ ଚଟୁକୁ ସେ ପିଠାଟା ଦେଇଦେବ ସାମାନ୍ୟ ଚାପିଦବ କାରଣ ବହୁତ ଘିଅ କି ତେଲ ରହିଥିବ ସେ ସାମାନ୍ୟ ଚାପି ଦେଲେ ଟିକେ ଘିଅ ଅଂଶ ବାହାରିଯିବ ଆପଣ ଚାହିଁଲେ ଗୋଟେ ଜାଲିରେ ତାକୁ ପୂରେଇ ପାରନ୍ତି। କିମ୍ବା ପେପର ପକେଇକି ପୁରଇ ପାରନ୍ତି ଆପଣଙ୍କ ଇଚ୍ଛା ଯୋଉଠୁ ପକେଇବେ। ଆଉ ଆପଣ କୋଉ ପିଠା ଜାଣିଛନ୍ତି?
ମୁଁ ଜାଣିଛି ପୋଡ ପିଠା ମାନେ କ୍ଷୀର ପୋଡ ପିଠା।
ଟିକେ କହନ୍ତୁ।
କ୍ଷୀର କଣ କରିବା ନା କ୍ଷୀର ଆଣିବେ ଲିଟର ହଉ କି ଦେଢ ଲିଟର ହଉ ଯେତିକି ଚାହିଁବେ କ୍ଷୀର। ସେଥିରେ ଆଣିବି କ୍ଷୀର ଆଣିକି କଣ କରିବେ ନା ଚାଉଳ ଠିକି ଦେଢ ମାଣେ ଖଣ୍ଡେ ବତୁରେଇବି ଉଁ କାରଣ ବେଶୀ ନା ହେଇପାରେ ନହେଲେ କମ ଚୁନା ହେଇପାରେ ତମେ ସେଇ ଅନୁସାରେ କ୍ଷୀର ଅନୁସାରେ ଚୁନା ପକେଇବେ। ଉଁ ତାକୁ କଣ କରିବେ ନା ଚାଉଳକୁ ଧୋଇ ଧୁଆକିରି ସେମତି ଶୁଖେଇଦେବେ ଶୁଖେଇ ଦେଇକି କ୍ଷୀରକୁ ଆଉ ଟିକି ରଖିବେ ଆଉ ଟିକି ରଖିବେ ରଖି ଇ ଚୁନା କୁ ଚୁନା କରିଦେଇ ସାଇଲେ ଚୁନାକୁ ତାପରେ କଣ କରିବେ ନା ଗୋଟେ ଡିସ୍ ଟେ ଆଣିବେ ସେ ଡିସ ରେ କ୍ଷୀର କୁ ଆଗେ ପକେଇବେ। କ୍ଷୀରକୁ ପକେଇକି ତାପରେ ଚିନି ଲୁଣ ସେଇ ପରିମାଣରେ ଅଳ୍ପ କିଛି ନଡିଆକୁ କାଟି କାଟି ଦେଇଥିବେ ମାନେ ଉ ଏତେ ଛୋଟ ଛୋଟ ପିସ୍ କରିକି କାଟିଥିବେ ନଡିଆ ହେଡୁ ଗୁଜୁରାତି ଉଁ ଉଁ ଆଉ ଅଳେଇଚ ଅ ମ ତାପରେ ଏ ଯୋଉ ତେଜ ପତ୍ର ତାକୁ ପକେଇ ତାକୁ ଘାଣ୍ଟିବେ ତାକୁ ଘାଣ୍ଟିବେ ଘାଣ୍ଟିଲେ ସିଏ ଟିକେ ଫୁଟି ଆସିଲା ପରେ ତାପରେ କୁଚୁନା କୁ ଦେବେ। ଚୁନାକୁ ଦେଲେ ଚୁନାକୁ ଘାଣ୍ଟିବେ ଘାଣ୍ଟିବେ ଘାଣ୍ଟିବେ ଘାଣ୍ଟିବେ ଯୋଉ ପରିମାଣରେ ଚୁନା ହବ ସେଥିରେ ଚୁନାକୁ ଘାଣ୍ଟିକି ତା ପର୍ବଣ ଚୁନା ଯେତେବେଳେ ଶୁଖିଲା ହେଇଯିବ ତାପରେ ତାକୁ କାଢି ଆଣିବେ ତାପରେ ଘିଅ ଟିକେ ସେଇଥିରେ ପକେଇ ଦେଇଥିବେ ତାପରେ ତାକୁ କାଢି ଆଣିବେ କାଢି ଆଣିକି ତଳେ ରଖିଦେବି। ତଳେ ରଖିଦେବେ ସେ ଟିକେ ଥଣ୍ଡା ହେଇଗଲା ପରେ ତମେ ଗୋଟେ ଡିସ୍ ରେ କଣ କରିବେ ନାଁ ଟିକିଏ ଚୁଲି ପାଉଁଶ ଆଉ ପତ୍ର କଦଳୀ ପତ୍ର କଦଳୀ ପତ୍ରକୁ ପରିଷ୍କାର କରିକି ଧୋଇ ଦେଇଥିବେ। ଧୋଇକି ଆଣିକି ସେଇଥିରେ ଦେବେ। ତାପରେ ତା ଉପରେ ଟିକେ ଘିଅ ଦେଇଦେବେ କଦଳୀ ପତ୍ର ଉପରେ କାରଣ ପିଠା ଟା କିଛି ଲାଗିବନି କଦଳୀପତ୍ର ଉପରେ ଟିକେ ଘିଅ ଦେଇ ଦେଇଥିବେ। ଘିଅ ଦେଲା ପରେ ତାକୁ ଏକୁ କଣ କରିବେ ନାଁ ଏଇ ଆଣକୁ ତା ଉପରେ ଢାଳିବେ। ଢାଳି ବେ ତାପରେ ପାଣି ଟିକେ ଲଗେଇ ଦେଇକି କାରଣ ତାକୁ ପୁରା ସାଇଜି ରେ ହାତରେ ଚାପି ଚାପି ପୁରା ସାଇଜି ରେ ଉ ତାକୁ କରିକି ତା ଉପରେ ଟିକେ ଘିଅ ଦେଇଦେବେ ଘିଅ ଦେଲା ପରେ ଯୋଉ କଦଳୀ ପତ୍ରକୁ ଧୋଇକିରି ରଖ ରଖି ଦେଇଥିବେ ତାପରେ କଣ କରିବେ ନାଁ ତାକୁ ସେଇ କଦଳୀ ପ ପାତ୍ରରେ ତା ଉପରେ ଢାଙ୍କଣା ଦେଇଦେବି ଢାଙ୍କଣା ଦେଇକି ପ୍ରେସରରେ ବସା କି ଚୁଲି ରେ ବସା ଯୋଉଥିରେ ବସେଇକି ଚୁ ପ୍ରେସର ରେ ବସେଇଲେ ତ ଆହୁରି ଭଲ। ଚୁଲିରେ ଗ୍ୟାସ୍ ରେ ବସେଇଲେ ତ ଆହୁରି ଭଲ। ଚୁଲି ରେ ବସେଇଲେ ତ ମାନେ ଚୁଲିରେ ବସେଇଲେ ତା ଉପରେ ଟିକେ ନିଆଁଂଶ ରହିବ। ନିଆ ଅଂଶ ଅଳ୍ପ କେତେ ପରିମାଣରେ ଦେଇକି ତାକୁ ଗୋଟେ ଢାଙ୍କୁଣୀ ଟେ ଦେଇଦେବେ ଅଧଘଣ୍ଟେ କି ଘଣ୍ଟା ଭିତରେ କାରଣ ଏଁ ଯୋଉ ଆଣଟା ସିଝି ଯାଇଛି ନାଁ ଆଣଟା ସିଝ୍ ଜି ଯାଇଛି ଯେ ଘଟେ କି ଅଧଘଣ୍ଟା ଭିତରେ ସିଏ ହେଇଯିବ। ହେଇଗଲା ପରେ ହୁଁ ତାପରେ କଣ କରିବେ ନା ତାକୁ କାଢି ଆଣିବେ। ତାକୁ କାଢି ଆଣିବେ କାଢି ଆଣିଲା ପରେ ତାକୁ ଟିକେ ଶିଥଳ କରିବେ। ଶିଥଳ କରିକି ଆ ଦେଖିବେ ଦେଖିକି ବାହାର କରିବେ ଆଉ ବାହାର କଲା ପରେ ଆଉ କଣ କରିବେ ନା ପିସ୍ ପି ଏଣିକିି ଗୋଟେ ଭଲ ପରାତରେ ତେଲ ଘିଅ ଲଗେଇ ଦେଇକି ଢାଳି ଦେଲେ। ଛାଡି ଦେଇକି ତାକୁ ପିିସ୍ ପିସ୍ ପିସ୍ ପି ପିସ୍ ପିସ୍ କରି କାଟିବି। କାଟିକି ତାପରେ ଘରର ପରିବାର ମନକୁ ଦେ ତେ ଖାଇବା ପାଇଁ ଆଉ। ତାପରେ ଆଉ କିଛି ପିଠା କୁ
ହଁ ଆପଣଙ୍କର ବଢିଆ ଲାଗିଲା ଶୁଣିକି ଆପ୍ ଆପଣଙ୍କ କ୍ଷୀର ପିଠା ଆମ ଆମ କେତେବେଳେ ସୁବିଧା ସୁଯୋଗ ମିଳିଲେ ସମୟ ମିଳିଲେ ମୁଁ ବି ଏଇ ଏଇ ମାଧ୍ୟମରେ କ୍ଷୀର ପିଠା ଟିଏ କରିକି ମୋ ପରିବାର ଲୋକଙ୍କୁ ଖାଇବାକୁ ଦେବି। ଆପଣଙ୍କ କଥା ଶୁଣି ବହୁତ ଖୁସି ଲାଗିଲା ଆପଣଙ୍କୁ ଧନ୍ୟବାଦ।
ହଁ ତ ସେଇଥିପାଇଁ ଡାକୁଥିଲୁ ବା ସିଏ କାଟିଦେଲେ ସବିତା ତମେ ଯାହାକୁ କଲ କରିବ ଏଥର କହିଦବ ମୁଁ ଜାଣି ନାଇଁ ଜାଣିପାରୁନି ନୁହଁ ମୁଁ କାଟିଲେ ସମ୍ପୂର୍ଣ୍ଣ ବନ୍ଦ। ହଁ ହଁ ହଁ ହଁ ହଁ ସେ ତାର କାଟିଦେଲେ। ହୁଁ ମୁଁ ସେଇଥିପାଇଁ ଏଇଠୁ ଆଣିକି କିଛି ପାଇଲିନି। ହଁ କଣ ହେଲା? ମୁଁ ଜାଣିଛି ଇଆଡେ ପଳେଇ ଆଇଲେ କଣ କରିବି? ଆଁ ସୁବୁ ଥିବ ହେଟିକି।